ହ୍ୟାଲୋ।
ହ୍ୟାଲୋ।
ହଁ କୁହ୍?
ହୁଁ, କ'ଣ କରୁଥିଲୁ କି?
ମୁଁ ଏଇ ଗାଧେଇକି ଗାଧେଇ ସଫା କରିକି ଏଇନା ଆସିଲି।
ଏଇ ପରିବା କଟୁଛି।
ଓ ହୋ।
ଭଜା କରିବା ପାଇଁ ହୁଁ ହୁଁ ଭ ଜା ହବ।
ହୁଁ ଏବେ ପରିବା କାଟିିବିକି ଲୁଗାପଟାରା ଥିଲା ଟିକେ ବହୁତ୍ ସଫା କରିବାକୁ। ସଫା କରୁଥିଲି ଗାଧେଇ ସାଇଲିଣି କେତେବେଳୁ। ଏଁ ଟ୍ୟୁ ଟ୍ୟୁୱଲରୁ ପାଣି ଆଣିକି ଟ୍ୟୁୱଲ୍ ତ ଜାମ୍ ହେଉଛି ଯେ ଗୋଟେ ଟ୍ୟୁୱଲ ସେପଟ ସାହି ସେପଟ ସାହି ସବୁ ସାହି ଟ୍ୟୁୱଲରୁ ଆଉ ପାଣି ବାହାରୁନି।
ଏଇଠି ପୁରା ଜାମ୍ ହେଉଛି ପାଣି ଆଗେ ସକାଳୁ ହେଲେ ଆଣିକି ଗାଧେଇ ପାରୁନି। ପୁଣି ଏଇନା ପାଣି ଆଣିକି ସଫା କରୁଥିଲି ଟ୍ୟୁୱଲ ପାଖରେ। ସଫା କରିକି ଏଇନା ଆସିଲି। ବହୁତ ହଇ୍ ରାଣ ନ ଏଇ ମାନେ କୋଉ ସାହିରେ ଆଉ ଟୋଟାଲୀ ପାଣି ବାହାରୁନି ଟ୍ୟୁୱଲରୁ। ଏଇଟା ଗୋଟେ ଟ୍ୟୁୱଲ୍ ସବୁ ସାହି ଆସିକି ସେ ବୋତଲ ହରା ଧରିକି ଆସିକି ମେ ଯିଏ ଯେତେଟା ଆଣୁଛନ୍ତି ସବୁ ମାରି ସାଇଲା ପରେ ତମକୁ ଗୋଟେ ଛାଡୁଛନ୍ତି। ଥର ତମେ ଚାରିଟା ଆଲନା ଗରା ବାଲ୍ଟି ତ ତମେ ଚାରିଟା ଗରା ବାଲ୍ଟି ମାରି ସାରିବ ମତ୍ ତ ଧର ଗୋଟେ ଛାଡ଼ିବି ଏମିତି। ଏମିତି ହେଲା ବେଳକୁ ମୋର ଆଜି ସକ୍ ସକାଳୁ ଆଗେ ଦିହେଲେ ପାଣି ଆଣିକି ହେଲେ ପାଣି ଗାଧେଇ ପାଣି ହେଲେ ପାଣି ଥୋଇଦେଲି। ଭଉଣୀ ଏଇନା ଖାଇ ଚା ବିସ୍କୁଟୁ ଖାଇ ଖୁଆଇକି ଏ ଗନି ଯାଇକି ପୁଣିି ଗୋଟେ ଯାଏ ଲୁଗାପଟା ଟା ସଫାସଫି କରିକି ଆସେ।
ଆଉ ତମେ ତମେ ଶାଶୁ ବୋହୂ ଦି ଜଣ ଯାକ ପଳାଉନ ମେଞ୍ଜେ ନେଇକି ଏକାଥରେ।
କୋଉଠି ଯବନି? ଏ ମା ସିଏ ଟୋଟାଲୀ ଆମ ପାଣି ତାଙ୍କ ଦେହ ଭଲ ନାହିଁ। ସେ ପାଣି ଆଣେ ମୁଁ ଟୋଟାଲୀ ସବୁ ପାଣି ମୁଁ ଆଣେ। ଲା ସେଠି ଗାଧୁଆରୁ ପାଣି ଆଣେ। ଏଠି ବାହାରୁ ପାଣି ଆଣେ। ଏଇ ଟିକେ ଫାଙ୍କା ହେଇଗଲେ ଏଇନା ଯିବି ନେଇକି ଆଉ ଦୁ ଆଉ ଦୁଇ ତିନିଆ ଲୋକ ପାଣି ଆଣିବିନି କି ଆଣିବି। ଏଇନା ସଫା କରନି ଚାରି ପାଞ୍ଚ ହେଲେ ପାଣି ଆଣିବି। ସଫା କରିନି କରିସାରିଲଣିି। ପୁଣି ଯବି ଆଉ ଦି ତିନିଆ ହେଲେ ରଖିବି ଗାଧୁଆ ଘରେ। ଏ ପାଣି ପୁଅ ଗାଧେଇବ ବାପା ଆସିଲେ ଗାଧେଇବେ। ଏ ରଖିବି ଆଉ ଦି ତିନି ହଳ ପାଣି ଆଣିକି ରଖ୍ ଖିବି। ଏଠି ରୋଷେଇ ଘରକୁ ଯାଇକି ବାଲ୍ଟିଏ ଦି ବାଲ୍ଟି ପାଣି ଆଣିନି। ବାହାରକୁ ପାଣି ଆଣିନି ତିନ ଚାରି ବାଲ୍ଟି
ତମର ପାଣି ବୋହିବାଟା ଭାରି କଷ୍ଟ ଲାଗୁଥିବ ହଁ?
ପୁଣି ମତେ ତ ମତେ ବହୁତ କଷ୍ଟ ଲାଗୁଛି ପାଣି ନିଜେ ମାରିକି ବୋହିକି ଆଣିଲା ବେଳକୁ ବୁଝା ଲାଗୁଛି। ଆଗେ ଏଥର ପାଣି ଆଣି ସାରିବି ମୁଁ ଆଗେ ଦଶ ପନ୍ଦର ମିନିଟ ବସିବି ମୋ ଦେହ ହାତ ତ ଖାଲି କଣ ହେଇଯିବ ଦଶ ପନ୍ଦର ମିନିଟ୍ ବସିବି ତାପରେ ଫୁଣି ଯିମି ରୋଷ ଷେଇ ଘରେ ଏଇଟା ପୁଟଳ କୁନ୍ଦୁୁରୀ ବାହାରେ ପଡିଚି ଝୁଡଙ୍ଗ ବାଛିବି। ଆଉ ଶାଗ କଳମ ଶାଗ ଭାଜିମି, ବଡ଼ିଚୂରା, ଦହି ବାପା ତାଙ୍କର ଦହି ଖାଇବେ। ଆମ ଗୁରୁବାର ଦହି ଖାଇବୁନି। ବାଇଗଣ, ଭେଣ୍ଡି ଭାଜିଦେମି। ତେଲରେ ଭାଜିଦେମି ବଡ଼ି ଚକଟି କି ଖାଇବୁ ଆଉ। ପଖାଳ ଭାତ ଖାଇବୁ ହଁ।
ନା ନା ଗରମ ଖାଇମୁ ଟୋଟଲି କିନ୍ତୁ ତରକାରୀ କରିମୁନୁ।
ନା ଆମର ଗରମ ଖାଇମୁନୁ ଗରମ ତ ହଉ ଚି ଗରମ ଖାଇମୁ।
ନା ଆମର ତ ସମସ୍ତେ ଗରମ ଖାଆନ୍ତି।
ଏଇ ଆ ନା ଆମର ବାପା ଖାଆନ୍ତି ନାଇଁ କି ଖାଆନ୍ତି। ଆମର ବାପା ଗରମ ଖାଆନ୍ତିନି କି ବାପା ଗରମ ଖାଆନ୍ତି ଯୋଉ ଗରମକୁ ବାପ ପାଙ୍କ ଦେହରେ ପୁରା ସବୁଆଡେ ଘମିର ଛାଟି ହେଇପଡଛି। ତାଙ୍କୁ ଖାଲି ବିଛୁ ଭଳିଆ ଲାଗୁଛି, ସେ ଟୋଟାଲି ଗରମ ଖାଉନାହାନ୍ତି ମତେ ବି ଗରମ ଭାତଟା ମୁଁ ଟୋଟାଲି ଖାଉନି ମତେ ଟୋଟାଲି ଖାଇବାକୁ ଇଚ୍ଛା ହଉନି। ସେ ପଖାଳ ଭାତ ପଛେ ଦିଟା ଖାଉଛି ଗରମ ଭାତଟା ଆଉ ଭଲ ଲାଗୁନି। ଖାଇବାକୁ ଖାଉଚି ଆଉ। ତମର ଏଇନା ଭଜା ଭାଜିବ ପୁଣି ଆଉ ଗାଧୁଆଳକୁ ପୁଣି ଅଲଗା ରୋଷେଇ କରିବ।
ନା ନା ଏଇ ଭଜା ନା ଛୁଆ ତାଙ୍କର ପଖାଳ ଖାଇବେ, ଆମେ ଆମର ଏଇ ଗରମ ଖାଇମୁ କେତେବେଳେ ଦରକାର ବେଳେ କରିବୁ ନା ଆଉ ଭଲ ଲାଗୁନି ହେଇରା କେ ହେଇ ସେଇ ତରକାରୀ ତରକାରୀ ମସଲା ଜିନିଷ ଖାଇବାକୁ ଭଲ ଲାଗୁନି ହେରା ଆଉ।
ସେଇ ଯାକ ଡେଲି ସେଇ ପୁଟଳ ଡେଲି ସେଇ ଏଁ ଡେଲି ସେଇ ଝୁଡ଼ଙ୍ଗ, ପୁଟଳ ଏ କୁନ୍ଦୁ ଏଇରା ଖାଇଲା ବେଳକୁ ଭେଣ୍ଡି ଏଇରା ଖାଲି ବିରକ୍ତ ଲାଗୁଛି।
ହଁ।
ତାପରେ ଖରା ଗରମକୁ ଏଇ ରା ଏଇ ରୋଷ ତ ତରକାରୀ ତରକାରୀ ପତ୍ରଗୁରା କିଛି ଭଲ ଲାଗୁନି।
ନାଁ। ଏ ବାପା ତାଙ୍କର ଡେଲି ଦହି ଫହି ଆଣୁଛନ୍ତି। ଦହି ଫହି ଆଣୁଛନ୍ତି ଖାଉଛନ୍ତି ଆମ୍ବ ଫାମ୍ବ ଅଛି ଖାଇବେ ହେରା।
ଦହି କରୁନ କି? ତମ ଗାଈ କ୍ଷୀରରେ ଦହି ତମ
ନା ଲୋ ଆମର ଗ୍ବାଲା ଏଇନେ ଦଉନି କ୍ଷୀର। ନାଇଁ ବା ଖାଲି ଟିକେ ଟିକେ ଦଉ। ହଁ ଯେ ଖାଇବା ପାଇଁ ଛୁଆଙ୍କୁ ହଉନେଇ।
ହଁ ମୋ ଛୁଆ ସମସ୍ତେ କ୍ଷୀର ଖାଆନ୍ତି।
କଣ ଖାଆନ୍ତି ସମତେ?
ଆମର ମୋ ପୁଅ ବା ଯୋଉ ଉଁ ତାଟିଆରେ ଟିକେ କ୍ଷୀର ନାଗିଥିବ କାହିଁ ତାଟିଆଟା ଧୁଆହେଇଥିବ ବାସ୍ନା ସେ ପାଣି ପିଇବନି ସେ ତାଟିଆ ଟାରେ।
ଓହୋ।
ଏମିତିଆ ଛୁଆ ଟୋଟାଲି କ୍ଷୀର ଖାଇବ ନାହିଁ। ସେ ଚା ପିଇଦବ
କ୍ଷୀର ମିର ଯୋଉ ତାଟିଆ ହେଇଥିବ କିନ୍ତୁ କହିବ ଆଇଁଶିଆ ଗନ୍ଧୋଉଛି, ମାମା ଏଇଟା କଣ ଆଇଁଶିଆ ଗନ୍ଧୋଉଚି ଏମିତି କହିବ, କିନ୍ତୁ ଏ କ୍ଷୀର ଦହି, ଘିଅ, ଛେନା ସବୁ ଖାଇବ।
ନା ଆମ ପୁଅ ଟୋଟାଲି ଖାଇବନି। କ୍ଷୀର ଖାଇବନି, ଦହି ଖାଇବନି, ଛେନା ଖାଇବନି, କ୍ଷୀର ର ଯେତିକି ଜିନିଷ ସେ ଖାଇବନି ଖାଲି ଘିଅ ଖାଇବ। ଖାଲି ଘିଅ ଯଦି ଟିକେ ଦେଇଦବୁ ଭାତରେ ସେ ଗୋଳେଇକି ସେଇଆକୁ ଖାଇଦବ, କିନ୍ତୁ କ୍ଷୀର ଛେନା ଫେନା ହେରା କିଛି ଖାଇବନି। ଆଉ କହନ୍ତି ସେ କ୍ଷୀର ଖାଉନି ବୋଲି ତାଙ୍କୁ ସବୁ ପାଟି କରୁଛନ୍ତି। ତୁ କ୍ଷୀର ଟିକେ ଟିକେ ଖାଆ ତୋ ପାଠ ମନେ ରହିବ। କୋଉଠୁ କ୍ଷୀର ଖାଉଛି ଯେ ସେ ପାଠ ମନ ରହିବ ତାର।
ନା ପାଠ ତ ଯାର ମନ ରହିଆ କଥା ମନେ ରହିବ ଖାଲି କ୍ଷୀର ଖାଇଲେ ମନେରହିବ ନ ହେଲେ ମନେ ରହିବନି।
କ୍ଷୀର ଟିକେ ପିଇନେ ରାତିରେ ଛୁଆଙ୍କୁ ଟିକେ ସ୍ମରଣ ଶକ୍ତିଟା ବଢିବ। ଗାଁନ ସବୁ। ହଁ ଛୁଆଙ୍କୁ ତାଙ୍କ ଦେହ ପାଇଁ ଟିକେ ଭଲ। ସ୍ୱାସ୍ଥ୍ୟ ପାଇଁ ଭଲ। ଆଉ।
ହୁ
କ
ଏ ସଳୁ ଯାହା ଥାଏ। ସେନ୍ତି ଖାଇଦିଏ ମୁଁ ଦେଖିଲା ବେଳକୁ ବିସ୍କୁଟ ଡବା ରେ ବିସ୍କୁଟ କୁହନା ଏ ଛୁଆ ସବୁ ଖାଇଦେଇକି ପଳେଇଛନ୍ତି, ଅ ମୁଁ ବୋଉଙ୍କୁ ପଇସା ଦେଲି ବିସ୍କୁଟ ପ୍ୟାକେଟ ଆଣିଲେ ଏ ଚୁଆ ମୁଠା ଦେଇକିନି
ଚା ବିସ୍କୁଟ ଖାଇଦିଅ ଚୁଡ଼ା ଚା
ନା ମ ଚା ନା ସେମିତି କେତେବେଳେ କେନ୍ତି ଖାଉ, ଚା ନହେଲେ ଖାଉନୁ।
ଓ ହୋ। ଆଉ ପୁଣି ଗାଧୁଆ ବେଳକୁ କେତେବେଳକୁ ଭାତ ଖାଇବ?
ଭାତ ଖାଉ ଖାଉ ଆମର ବାପା ସେ ଖାଇ ସାରିଲେ ଯା ବାପା ଆସିକି ଗାଧୁଆ ବେଳକୁ ଖାଇକି ଗଲେ ଖାଉ।
ଓହୋ। ସମସ୍ତେ ଏଇ ଭାତଟା ତ ବାରଟା ଗୋଟେ ବେଳକୁ ଭାତ ଖାଉଥିବ। ମୁଁ ବାରଟା ଗୋଟେ ବେଳକୁ ଭାତ ଖାଉଥିବ।
ଗୋଟେ ସାଢେ ଗୋ
ଓହୋ ସଖାଳିଆ ଭାତ ଖାଅନା, ମୁଁ କହିଲି ସ
ହଁ ଖରା ଗରମ ହେଲା ଦିନୁ ମୁଁ ମୋର ଦି ଦିଟା ଖାଇ ଦଉଚି ପଖାଳ। ଏ ଖରା ଗରମରୁ ମୁଁ ସକାଳ ଦିଟା ଭାତ ଖାଇଦିଏ। ଏଇ ଛୁଆ ଖାଆନ୍ତିି ତାଙ୍କ ସାଙ୍ଗରେ ଦିଥର ଖାଇଦିଏ।
ହଁ ଛୁଆଙ୍କୁ ଦିଥର
ଖାଏ ଗୁରୁବାରିଆ ପଖାଳ ଖାଏନେଇ। ହଁ ଏଇ ଗୁରୁବାରିଆ ପଖାଳ ଖାଏନି।
ଓ ହଁ। ଆଉ ସବୁ ବାରିଆ ଖାଉ। ନା ଆମର ଖାଇଦଉ ଆଉ ଆମର ଖାଇଦଉ ଗରମ ଯୋଉଭଳିଆ ହଉଛି ରହି ହଉନି। ତମ ଘରଟା ଟିକେ ହେଲେ ଥଣ୍ଡା ଲାଗୁ ଥିବ ଆମର ତ ଗଛ ଫଛ ନାହିଁ ଯୋଉ ଗରମ।
ହଁ ବା ଆମର ଏଇନା ଏତେ ଗରମ ନୁହେଁ।
ନା ତମ ଘରଟା ଏତେ ଗରମ ନୁହଁ। ହଁ।
ଏ ଗରମ ଦିନ
ଠାକୁର
ଉଁ
ତମ ଶାଶୁ ଠାକୁର ପୂଜା କରି ସାରିଲେଣି।
ହଁ
ଅ ହ ଛୁଆରା ଟିଉସନ ଯାଇଛନ୍ତି ନା-ନା ଘରେ ପଢୁଛନ୍ତି?
ନା ଟିଉସନ ଯାଇଛନ୍ତି ଏହି ସାନ ଝିଅ ତାର ଘରେ ଅଛି।
ଆଉ ସିଏ ସକାଳେ ଯାଉନି କି ଟିଉସନ?
ନାଇଁ-ନାଁଇ ସେ ସଖାଳିଆ ହଉନି ଗୋଟେ ଟିଉସନ ଏହି ଦେଖିବେ ସ୍କୁଲ ଖୋଲା ହେଲେ କେତେ ଯିବ ଆଉ ହୁଁ।
ଆ ରଜ ପାଇଁ ସିଏ କୋଉ ଦିନ ଯିବ ତମ ସାନ ଯା ତାଙ୍କ ବାପଘରକୁ?
ପୁଅ ଟା ହଁ ଟିଉସନ ଗଲା।
କା
ଏ ଟିଉସନ ଗଲା ନଅଟା ବେଳକୁ ଆସିବ। ପୁଣି ସନ୍ଧ୍ୟା ବେଳକୁ ଯିବ ପାଞ୍ଚ ଛଅଟାରେ ଯିବ ସାତଟା ଏ ସିଏ ତମ ଘରକୁ ଯିଏ ଯାଉଥିଲା। ତମ ଘରକୁ ଯୋଉ ଝିଅ ଟା ଯାଉଥିଲା ତା ପାଖକୁ ତମ ଘରକୁ ଯୋଉ ଝିଅ ଟା ଯାଉଥିଲା ଟିଉସନ
ମାମାଲି ନା ମା
ହଁ।
ମାମାଲି କତିକି ଯାଉଛି ଓ ହୋ।
ସେ ପାଁଶହ ଟଙ୍କା ନଉଛି।
ହଁ, ଦି ଟାଇମ୍ କି?
ଏଇ ଅ ଆ ଏବେ ଏ ବି ସି ଡି ଶିଖୁଛି।
ଦି ଟାଇମ୍ ଦିନକୁ ଦିନେ ପାଁଶହ।
ହଁ-ହଁ ସକାଳୁ ଘଣ୍ଟେ ସନ୍ଧ୍ୟାବେଳୁ ଘଣ୍ଟେ ଏଇ ଆଗେ ଯାଉଥିଲା ସେ ଆଉ ଜଣଙ୍କ ପାଖକୁ ସେ-ସେ ପାଁଶହ ଟଙ୍କା ନେଉଥିଲା ପୁଣି ଏଇନା ସେ ମାମାଲି କତିକି ଯାଉଛି ସେ ପାଁଶହ ଟଙ୍କା ନଉ ସକାଳେ ଘଣ୍ଟେ ସନ୍ଧ୍ୟାବେଳେ ଘଣ୍ଟେ ଯାଉଛୁ।
ଉଁ ହୁଁ। ହଁ ଯାଆନ୍ତୁ ଛୋଟ ଛୁଆର ଏଇନା କଣ ସେଆକୁ ପଢିବେ। ଏଇ କାଟି କୁ ବସେଇନି ଆଉ। ଏଇ ବା କାଟୁଛି କାଟିକୁଟେଇ ନେଇନି ବସେଇନି। ହଁ ସେଇ କାଟିକୁୁଟେଇ ନେଇକି ବସ ସେ
ତୋ ସାନ ଯା? ମୁଁ କହିଲି ତମ ସାନ ଯା? ତମ ବାପଘରୁ କେବେ ଆସିବ ପୁଣି? ହଁ-ହଁ କେବେ ଆସିବ?
ହ ରଖୁଛି ଆଉ।
ହଁ-ହଁ।
ଆ